ରଖ ବା।
ମୁଁ ଶୁଭା ହଉଛି ତ ମୋ କଥା।
ହଁ ହଁ ଶୁଣାଯାଉଛି ଠିକ୍ ଠାକ୍ ଶୁଣାଯାଉଛି।
ହୁଁ। ହଁ ସବୁ କଣ ଚାଲିଛି ଏବେ?
କଣ ଆଉ ଚାଲିବ ସେମିତି। ଏବେ ତ ପ୍ଲୁସେଥ୍ରୀ ବି ସରିଛି ଘରେ ହିଁ ବସିବା କଥା କୋଉ କଲେଜ୍ ନ ଆସିବା ପର୍ଯ୍ୟନ୍ତ।
ଓହୋ। ଆଉ ଖିଆପିଆ? ହଁ
ଖାଇଥିଲି ଖାଲି ଟିକେ ଜୁସ୍ ହିଁ ପିଥିଲି ଆଉ ଖାଇନି ଖାଇବି ଆଉ ଟିକେ ପରେ ଆଉ।
ବର୍ଷା କମିଲାଣି ତମ ସାଡେ?
ନା ନା ସେମତି କଣ୍ଟିନସ୍ ଚାଲିଛି।
ହଁ ତ କିଛି ବି ନାହିଁ ଘରେ ଆରାମ ସେ ଶୋଇପଡ଼ନ୍ତି।
ହଁ ହଁ ସେଇଟା ହିଁ ତ ଠିକ୍ କଥା ଆଉ ଏମିତିରେ ବି ତ କୁଆଡେ ବୁଲିବା କୁ। ଯାଇ ହବନି।
ହଁ ତୋମେ କୁଆଡେ ବୁଲିବାକୁ ଯାଇଛ ସବୁ? ମାନେ ଆମର ଏଇଠି ଓଡିଶା ଭିତରେ ବି ହଉ କି ବାହାରେ ବି ହଉ କୁଆଡେ କୁଆଡେ ଯାଇଚ?
ମୁଁ ଖାଲି ଯାଇଥିଲି ଶିରିଡି ଆଉ କୁଆଡେ ବି ଯାଇନି।
ଛା ସେଇଟା କୋଉଠି ଶିରିଡି ଟା ମୁଁ ଖାଲି ଶୁଣିଛି କିନ୍ତୁ କୋଉ ଜାଗାରେ ଜାଣିନି?
ହଁ ସେଇ ଯୋଉ ବମ୍ବେ
ଆଚ୍ଛା।
ହଁ ସେଇଆଡ଼େ।
ଆଚ୍ଛା, ହେଠି କେ କଣ କେମିତି ଏକ୍ସପିରିଏନ୍ସ ଥିଲା କୁହ ଟିକେ?
ବଢିଆ ପୁରା ମଜା ସେଠି ଗୋଟେ ଆ, ସିରିଡି ଟା ତ ମାନେ ସେଇ ଠାକୁରଙ୍କ ଜାଗା ସେଇ ଯାହା ସାଇବାବାଙ୍କୁ ତୋମେ ଦର୍ଶନ କରିବ। ଆଉ ଗୋଟେ ସେଠି ଅଛି ହଁ ସେଠି ଗୋଟେ ଅଛି ସୀତା ଗୁମ୍ଫା ହେଲା।
ହୁଁ, ହୁଁ।
ସେଠି କଣ ହୁଏ ନା ମାନେ ପୁରା ଅ, ପୁରା ଛୋଟ ଛୋଟ ଗୁମ୍ ଫା ଭଳିଆ ସବୁ ହେଇକି ଥାଏ।
ହଁ।
ତୋମେ ମାନେ ଆମେ କେମିତି ଗୋଟେ ନର୍ମାଲ୍ ମନ୍ଦିର ଗଲେ ଏମତି ଛିଡା ହେଇ ହେଇ କି ଯାଉ ଲାଇନ୍ ରେ।
ହଁ।
ହଁ ବଡ ବଡ ସ୍ପେସ୍ ଥାଏ। କିନ୍ତୁ ସେଠି କଣ ହେଇଥାଏ ନା ପୁରା ଗୋଟେ ଗୁମ୍ଫା ଭଳିଆ ହେଇଥାଏ। ତୋମେ ସେ ଗୁମ୍ଫାରେ ମାନେ ଛିଡା ହେଇକି ଯିବନି ଏମିତି ବସି ବସିକି ବସି ବସିକି ବସି ବସିକି ତା ଭିତରେ ଯିବ। ଆଉ ସେଇଟା ବଢିଆ ମଜା ଥିଲା ମାନେ ସେ ମୁୁମ୍ଫା ଭିତରେ କିଛି ଲାଇଟ୍ ଫାଇଟ୍ କିଛି ନଥିବ। ପୁରା ଅନ୍ଧାର ଥିବ ସବୁ ଲୋକ ତା ଭିତରେ ପଶି କି ହିଁ ଯିବେ।
ଆଚ୍ଛା ତା ଭିତରେ କଣ ଥାଏ? ପଶିକି ଯାଆନ୍ତି ଖାଲି ମାନେ ସେ ଗୁମ୍ଫା ଭିତରେ ପଶିକି ବାହାରିବ।
ହଁ ନାଇଁ ନାଇଁ ଠାକୁର ଥାଆନ୍ତି ତା ଭିତରେ। ମାନେ ସୀତା ଗୁମ୍ଫା ନା। ତ ସେଠି ଥାଆନ୍ତି ଠାକୁର। ସେଠି ଯାଇ ସେ ଗୁମ୍ଫା ଭିତରେ ପଶିକି ଦର୍ଶନ କରନ୍ତି।
ଓ ମାନେ ସେଠି ଅନ୍ଧାର ତ ଲାଇଟ୍ ନଥାଏ କେମିତି ଠାକୁରଙ୍କୁ ଦେଖ?
ଏ, ମାନ ଠାକୁରଙ୍କ ପାଖରେ ହିଁ ଲାଇଟ୍ ଥାଏ ବାକି ଏଠି ଗୁମ୍ଫାରେ ଗଲା ଭିତରେ ଲାଇଟ୍ ନଥାଏ।
ଉଁ, ହୁଁ, ଯା ଭଲ ଗୋଟେ ଜାଗା ଥିଲା। ଆଉ କଣ ଆଉ କଣ କଣ ମାନେ କେମିତି କଣ ଗଲ କିଏ କିଏ ଯାଇଥିଲ?
ଏଇ ଘର ଲୋକ ସବୁ ଯାଇଥିଲୁ ସେଇ ଟ୍ରେନ୍ ରେ ହିଁ ଯାଇଥିଲୁ।
ହଁ।
ଟେନ୍ ରେ ଯାଇଥିଲୁ ମାନେ ଭଲ ମଜା ହେଲା। ଆଉ ଗୋଟେ ଅଛି ସେଠି ଶନିଶ୍ଚର ଠିକ ଅଛି। ସେଠି କଣ ହୁଏ ନା ମାନେ ଏ ଠାକୁର ଗୋଟେ ଜାଗାରେ ଥାଆନ୍ତି ଆଉ ଗୋଟେ ଜାଗାରେ ତାଙ୍କର ମାନେ ଏମତି ଅ, ମ୍- ଘଣ୍ଟି ଟାଇପ୍ ର ଗୋଟେ ଅ, ଝୁଲା ହେଇଥାଏ ଉପରୁଆ ତା ଭିତରେ ତୋମେ ତେଲ ପକେଇଲେ ସେ ତେଲ ଟା ଯାଇକି ପଡିବ ଶନିଙ୍କ ମୁଣ୍ଡରେ।
ଓହୋ।
ମାନେ ତାଙ୍କର ଗୋଟେ କନେକ୍ସନ୍ ଅଛି ତ ସେଥି
ହଁ ମୁଁ ନୂଆ ନୂଆ ଜିନିଷ ସବୁ ଶୁଣିବାକୁ ମିଳୁଛି।
ଆ, ହୋ, ହଁ। ମାନେ ବାହାର ଏରିଆ ଭଲ ଆମ ଓଡିଶା ଠାରୁ ବି ଭଲ ସିଷ୍ଟମ୍ ସେଠି ସବୁ ଅଛି।
ହଁ। ହେ ବହୁ ସାରା ଯା ଯେତେ ଜାଗାକୁ ଯିବ ସେତେ ଡେଭ୍ଲପ୍ କରିଥାଉ କୁହ ଗଲେ ସେଇଠି ତମେ ଜାଣିପାରିବ ସବୁ ନୂଆ ନୂଆ ଜିନିଷ। ଭଲ ଲାଗେ ବୁଲିଆଲାଗି ଓଡିଶା ଭିତରେ ବି ତ ବହୁ ସାରା ଜିନିଷ ଅଛି ଆମେ କିଛି ଜାଣିନି କି ବୁଲିିନେ।
ସେଇଆ ଆମେତ ବୁଲିନି କୁଆଡ଼େ।
ଲୋକ ଆସୁଚନ୍ତି ଆମର ଏଆଡେ ବୁଲିବା ପାଇଁ ଆମେ ଅଧା ବୁଲିନି।
ଆମେ ତ ଆଉ ଯାଇ ପାରୁନୁ ଆଉ ଠିକ୍ କଥା ଟା ମୁଁ ତ ବୋଧେ ଖାଲି ପୁରୀ ହିଁ ବାରମ୍ବାର ଯାଉଚି ଆଉ ନଲେ କୁଆଡେ ନୁହେଁ।
ପୁରୁରୀକୁ ତ ସମସ୍ତେ ପ୍ରାୟେ ଯାଆନ୍ତି କିନ୍ତୁ ଆଉ ସବୁ। ଆଉ ସବୁ ବହୁତ୍ ଆଡେ ଅଛି ମାନେ ବିଚ୍ ଅଛି ଆଉ ପାହାଡ ଏରିଆ ଅଛି ଝରଣା ଅଛି।
ଆଉଥରେ ଆମେ ଯାଇଥିଲୁ ରାଉଲ୍ କେଲା। ସେଠି ଗୋଟେ ଅଛି ଭଞ୍ଜନଗର ପାର୍କ ସେଇଟା ବି ଭଲ ଟେ।
ଆଚ୍ଛା। ହଉ ଏତେ ଆଡେ ବୁଲିଚ ତମେ।
ଆଉ ତମେ ମାନେ ଏମିତି ପିକ୍ ନିକ୍ ଫିକ୍ ନିକ୍ ଯାଅ କଲେଜ ରେ ନା ନାଇଁ?
ହଁ ମୁଁ କଲେଜରେ ଯେତେବେଳେ ପଢୁଥିଲି ପ୍ଲସ୍ ଥ୍ରୀରେ ଯାଇଥିଲୁ ଆମେ ଟ୍ରିପ୍ ରେ ଆମେ ସାଙ୍ଗ ମାନେ ପୁରା କୋଡିଏ ଜଣ ଖଣ୍ଡେ ଯାଇଥିଲୁ ଅ ଏ ଆଇ। ଗଞ୍ଜାମ୍ ଆଉ ଯୋଉ ତପ୍ତ ପାଣି ଆ ଗଜପତି ସୋନପୁର୍ ତାପରେ ସେଇ ବ୍ରହ୍ମପୁର ସେପଟେ ଯୋଉ ସବୁ ବିଚ୍ ଅଛି ବ୍ରହ୍ମପୁରରେ ଯୋଉ ବିଚ୍ ଅଛି। ଆ ସେଇଠି ତାପରେ ଆଉ ସବୁ କୋଉ ଠାକୁର
ସେଟା ଅଛି।
ବ୍ରହ୍ମପୁରରେ କଣ ଏଇ ଗୋପାଳପୁର ଗୋଟେ ନଥାଏ।
ଓହୋ ହଁ ହଁ ହଁ ହଁ ହଁ ଗୋପାଳପୁର ବିଚ୍ ଟା ବୋଧେ।
ହଁ ତାପରେ ଆଉ ଏଠି ଏଇ ଯୋଉ ଜିରାଙ୍ଗ୍ ସେଇ ଗୁଡେ। ସେଗୁଡା କ ଗଜ୍ପତି ଦିଷ୍ଟିକ୍ ରେ ଅଛି ନା କଣ? ତ ସେଠିକି ସବୁ ଯାଇଥିଲୁ ବୁଲାବୁଲି କରି କଣ ଦି ଦିନି ଖଣ୍ଡେ ଟ୍ରିପ୍ ରେ ପୁରା।
ଏ ଯୋଉ ତପ୍ତ ପାଣି ସେଇଟା ମାନେ କେମିତି ଲାଗେ କଣ ସେଇଟା?
ତପ୍ତପାଣୀ ସେଠି ଏକ୍ଟୁଆଲି ଠାକ୍ ଠାକୁର ଅଛନ୍ତି ମାନେ ବୋଧେ ଶିବ ବୋଧେ ଥିଲେ। ମାନେ ଶିବଠାକୁର କିନ୍ତୁ ସିଏ ସେ ତପ୍ତ ପାଣିଟା ନା ସିଏ ଅଟୋ ମେଟିକ୍ ତାଙ୍କ ମାନେ ପାଣି ଟା ଗରମ ହଉଥାଏ ପୁରା ଫୁଟୁଥାଏ।
ଆଚ୍ଛା ଆଚ୍ଛା।
ମେ ବି ସେଠି ତା ତଳେ କଣ ଥିବ ମାନେ ସାଇଣ୍ଟିଫିକେଲ୍ ଦେଖିଆକୁ ଗଲେ ଲାଭା କି କଣ ଥିବ କି କଣ।
ଅ ହ।
ଏଠି ସେ ଯୋଉ ମଝିରେ ପୁରା ଶିବ ଠାକୁର ଅଛ ଅଛନ୍ତି। ଅଲଗା ବି ମନ୍ଦିର ଅଛି ପୁରା ବଣ ଫଣ ଅଛି କିନ୍ତୁ ସେ ଯୋଉ ତପ୍ତ ପାଣିରେ ପୁରା କଥ୍ କଥା ହଉଚି କି ମାନେ ପୁରା ସେଇଠି ପାଣି ପୁରା ଫୁଟୁଥିବ। ମାନେ ସେଇଠି ଗୋଟେ କୁଣ୍ଡ ଟାଇପି ର ଅଛି ସେଇଠି ମଝିରେ ଠାକୁର ଅଛନ୍ତି। ତ ସେ ପାଣି ପୁରା ଗରମ ହଉଥିବ ସେ ଅଟୋମେଟିକ୍ ଗରମ ହଉଥିବ। ମାନେ ଶୀତ ଦିନ ହଉ ଖରା ଦିନ ହଉ ଯାହା ବି ହଉ ସିଏ ପୁରା ତଳୁ ଫୁଟୁଚି। ତ ସେଇ ସେଇ ଗରମ ପାଣି ଆଉ ଗୋଟେ ଜାଗାକୁ ଆସିକି ଆସ୍ ସେ ସେମାନେ ଆଉ ଗୋଟେ ଜାଗାକୁ ତାକୁ ଆଣୁଚନ୍ତି ସେଠି ସବୁ ଲୋକ ଗାଧେଇକି ଆସନ୍ତି ଉ ମାନେ ଗ ପୁରା ଉ। ମାନେ ଇଏ ପ ଠାକୁରଙ୍କ ପାଖେରେ ପୁରା ଫୁଟନ୍ତା ପାଣି କିନ୍ତୁ ଏଠିକି ଆସି ଲା ବଳୁକୁ ମାନେ ସେ ଅଲଗା ଜାଗାକୁ ଗୋଟେ ଟ୍ରାନ୍ସଫର କରନ୍ତି ସେଠି ଆସିଲା ବଳୁକୁ ଟି କେ ମାନେ ହାଲ୍ କା ଉଷୁମ୍ ପାଣିଆ ଥାଏ। କିନ୍ତୁ ସେଟା ଅଟୋମେଟିକାଲି ଉଷୁମ୍ ମାନେ ଗରମ ହଉଥାଏ ପୁରା ଭିତୁରୁ ଆସେ।
ହଁ ହଁ।
ପରା ଏତେ ଗରମ୍ ହୁଏ ନା ସେ ପରା ଫୁଟିକି ବାହାରେ ମାନେ ଯେମିତି ପାଣି ପୁରା ଆମର ଗବ୍ ଗବ୍ ହେଇକି ପୁରା ଫୁଟେ ସେଇଟା ଗୋଟେ ମାନେ ତାକୁ ଦେଖିଲେ ଗୋଟେ ଖୁସି ଲାଗିବ ତମୁ
ଓହୋ ହଁ। ଆଉ ଗଞ୍ଜାମ୍ ରେ କୁଆଡେ କୁଆଡେ ବୁଲିଚ?
ସେଇଟା ବୋଧେ ଗଞ୍ଜାମ୍ ରେ ହିଁ ଯାଉଚି ସେଇଟା ସେ ଯେଉ ତପାଣି ନା କଣ ମୋର ଠିକ୍ ସେ ମନେ ପଡୁନି ହଁ ସେ ଆଉ ସେଇ ଗଜ୍ ପତି ଡିଷ୍ଟ୍ରିକ୍ଟ ନାଁ ବୋଧେ ଜିରାମ୍ ଥିଲା ଜିରାମ୍ ରେ ସେ ଯେମି ତି ବୁଦ୍ଧ ଦେବଙ୍କର ପୁରା ଇଏ ତାପରେ ସବୁ ଜିରାଙ୍ଗ୍ ରେ କଣ ଯୋଉ ଯୋଉ ମାନେ ସବୁ ମୁନିଋଷି ମୁନିଋଷି ମାନେ ରୁହନ୍ତିନି ଯୋଉ ମାନେ ଆସିକି ପୁରା ଦୀକ୍ଷା ନେଇକି ଯାଆନ୍ତି ତ ସେଠି ପୁରା ଛୋ ଟ ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏମାନେ ପୁରା ଦୀକ୍ଷ୍ୟା ନେଇଚନ୍ତି ସେମାନେ କା ସହିତ କଥାବାର୍ତ୍ତା କରନ୍ତିନି ପୁରା ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ। ପୁରା ଲଣ୍ଡା ହେଇଚନ୍ତି ସମସ୍ତେ କେହି କାହା ସହିତ କଥାବାର୍ତ୍ତା ନାହିଁ ସେ ଖାଲି ତାଙ୍କ ମନ୍ତ୍ର ପଢ ମାନେ ପଢ଼ାପଢି କରିବେ ସେଇଆ ହିଁ। ଆଉ ସେଟା ବି ଗୋଟେ ଭଲ ଜାଗା ଥିଲା ସେଠି।
ହୁଁ ହୁଁ ହୁଁ।
ନା ନା ଖାଲି ଶୁଣିଚି। କାମାକ୍ଷା ଦେବ ମନ୍ଦିର ଯିବାକୁ ତ ବହୁତ୍ ଇଚ୍ଛା କି ମୁଁ ଯାଇନି।
ସେଇଆ ତ। ଏ ଘର ଲୋକ ଗଲେ ଯାଆନ୍ତି କିନ୍ତୁ କେହି ତ ଯାଉନାହାନ୍ତି ଆଉ କଆଡେ କଣ ଯିବୁ।
ହଁ।
ଭଲ ଜାଗା ଟା ବି ସେଇଟା ନା?
ହଁ ମୁଁ ଶୁଣିଚି ଦେଖିଛି ଯେତେ ଫଟରେ ବହୁତ୍ ଭଲ ବୋଲି ଜାଣିଛି। ସେଠି ବହୁତ୍ ଜିନିଷ ଶିଖିଆ ଲାଗି ମିଳିବ ସମସ୍ତେ ବହୁତ୍ କିଛି ଶିଖିବେ। ଆଉ କିଛି ମାନେ ସମସ୍ତେ କିଛି ଖରାପ୍ ଭାବନ୍ତି ଭଲ ଭାବନ୍ତି କିନ୍ତୁ ସବୁ ଭଲ।
ହଁ ହଁ ହଁ।
ମୁଁ ତ ଏବେ ଖାନି ଯାଇଥିଲି କୋଲ୍ କାତା ଯାଇଥିଲି
ଆଛା ଆଛା।
ଆଉ ଯାଇଥିଲି କଲ୍ କାତା ଗୋଟେ ଇଣ୍ଟରଭ୍ୟୁ ପାଇଁ ସେଇଟି ଖାଲି ବୁଲା ବୁଲିକିରି ଟିକେ ଆସି ଲି ଆଉ ଗଙ୍ଗାନଦୀ ହାଉଡା ବ୍ରିଜ୍
ଆଚ୍ଛା ସେ ହାଉଡା ବ୍ରିଜ୍ ଟା କେମିତିଆ ଭଲ?
ହଁ ସିଏ ଆମର ଏଇ ଟ୍ରେନ୍ ଲାଇନ୍ ଭଳିଆ ଉ।
ମାନେ ସେଠି କଣ ଟ୍ରେନ୍ ଯାଏ ନା ଟାଡି ଫାଡି ବି ଯାଏ?
ନା ନା ସବୁ ଯାଏ ଆକ୍ ଚୁଆଲି ସେ ବ୍ରିଜ୍ ବ୍ରିଜ୍ ଟା ବ୍ରିଜ୍ ଉପରେ ରାସ୍ତା ପୁରା ହେଇଚି। ଆମର ଯେମିତି ସବୁ ଦିଟା ସାଇଡ୍ ବାଲା ରାସ୍ତା ମାନେ ଗୋଟେ ପଟେ ଯିବ ଗୋଟେ ପଟେ ଆସିବ ତାଙ୍କର ସେଇଟା। ପାଞ୍ଚ ସାତଟା ରୁଟ ପୁରା ମାନେ ତମେ ଗୋଉଁ ଗୋଟେ ଗୋଟେ ପୁରା ଭୁଲେ ବସିଗଲ ତମେ ପୁରା ଅଲଗା ଏରିଆକୁ ପଳେଇବ ପୁରା ଅଲଗା ଏରିଆକୁ। ତା ତମେ ତାକୁ ଆଉ ସେଠି ରିଟର୍ଣ କରିବାକୁ ବି ମାନେ ଗୋଟେ ଜା ଆମର କେମିତି କଣ ଆମର ଏପଟେ ଜାଗା ବି ଅଛି ମଝିରେ କି ପାଞ୍ଚଶହ ମିଟର ଭିତରେ କି ଶହେ ମିଟର ଭିତରେ ବି ଗଳି ଅଛି ଗଳି କି ତମେ ରୋଡ ଏପଟକୁ କ୍ରସ କରିପାରିବ। କିନ୍ତୁ ତାଙ୍କର ସେଠି ପୁରା ମାନେ ଏଁ ପୁରା ଗୋଟେ ଥର ପଶିଯିବ ମାନେ ତମ ପୁର ଏଗାର କିଲୋମିଟର ଦଶ କିଲୋମିଟର ଏମିତି ବି ହେଇଯିବ। ଆମେ ଭୁଲ ରେ ମୋ ସାଙ୍ଗର ମୋର କଥା ହେଇ ହେଇକି ଆମେ ଆକ୍ଚଲି ବୋ ମ୍ୟାପ ଦେଖିକି ଆସିଥିଲୁ। କିନ୍ତୁ ଗୋଟିଏ ଜାଗାରେ ଖାଲି ବୋଲ ରୋଟରେ ପଶିଗଲୁ ମାନେ ଡାହାଣ ପଟେ ଡାହାଣ ପଟେ କଣ ହେଟି ଚାରିଟା ରୋଡ ପୁରା ସ୍ୟାମଲ ଟାଇଲି ଆସିଲ ଅଛି। ସିଧା ସିଧା ତ ଆମେ ବୁଲେ ଗୋ ଏପଟେ ବସିବା କଥା ସେକେଣ୍ଡ ରୋରେ ବସିଗଲୁ ଏଗାର କିଲୋମିଟର ବୁଲିକି ଫଣିରେ
ଓ ଆଉ ସେଠି ସବୁ ଡ୍ରେସ ଫ୍ରେସ କେମିତି ମାନେ ଭଲ।
ହଁ ସେଇଟି ସେଇଟି ଗୋଟେ ଅଛି ଧରଣି ତଲା ତାକୁ କୁହନ୍ତି ମାନେ ସେହି ଏକ୍ସପ୍ଲାନେଟେ। ସେଟାକୁ କହନ୍ତିଆଚ୍ୟଲି ଏକ୍ସପ୍ଲାନେଟ କିନ୍ତୁ ଏକ୍ସପ୍ଲାନେଟ ଯେମିତି ଭୁବନେଶ୍ୱରରେ ଆମର ଅଛି ସେମ୍ ଟିମ୍ ସେଟା ମାର୍କେଟେ ବିଡିଙ୍ଗି ଭଳିଆ ତ ସେଠି ବହୁ ଆମ ମାର୍କଟ ବିଲ୍ଡିଂ ରେ ଯେତିକି ଡ୍ରେସ ନାହିଁ ସେଠି ବହୁତ ସାରା ଡ୍ରେସ ସମ୍। ସ ସବୁ ଜିନିଷ ତମକୁ ମିଳିବ ଆଉ ବହୁତ ସୁନ୍ଦର ସୁନ୍ଦର ମିଳିବ ତମକୁ ପସନ୍ଦ ବି ଆସିବ।
ଆଚ୍ଛା ଆଚ୍ଛା ମାନେ କମ୍ ରେଟ ରେ ନା ରେଟ
ହଁ କନା ନା କମ ରେଟ ମାର୍କ ଲିଙ୍କିଠାରୁ ବି କମ ପାଖାପାଖି ସେମେ ପ୍ରାଇସ ର ମାନେ ବହୁତ ଭଲ ଭଲ ତମକୁ ଡ୍ରେସ ହଉ ତମର ଇୟରିଙ୍ଗ ହଉ ତମର ଯୋଉ ଚ ପଲ ହଉ ଯାହାବିମାନ ଯାହାବି ସବୁ ଜିନିଷ ପ୍ରଫ୍ୟୁମ୍ ଫ୍ରଫ୍ୟୁମ୍ ଆରମ୍ଭ କରି ସବୁ ପୁରା କମ ରେଟ୍।
ମୁଁ ଆସେ ମୁଁ ସେଇଟା ତତେ ଆ ଥରକ ତ ଯାଇପାରିଲିନି ଆଗରୁ ଥର ଯାଇଥିଲି କୋଲକାତା ସେଇଥର ଆମେ ବୁଲିଥିଲୁ ବହୁତ ସାରା ଜିନିଷ ନେଇକିରି ଆସିଥିଲୁ।
ଓହୋ। ଯାହା ହଉ ଭଲ ଏତେ ଜାଗା ବୁଲି ଆସିଚ।
ହଉ ଭଲ ଲାଗିଲା ତମ ସହିତ କଥା ହେଇକି।
ହଁ ହଁ ହଁ।